ହାଲୋ
ହଁ ଭାଇ କେମିତି ଅଛ?
ହଁ ଭାଇ ନମସ୍କାର ଆଉ କଣ କେମିତି ଚାଲିଛି ମୁଁ ତ ଭଲରେ ଅଛି ଆଉ ତମ ମାନେ କେମିତି ଅଛ ସବୁ?
ହଁ ଭାଇ ମୁଁ ହେଲେ ଭଲରେ ଅଛି ଘର ଲୋକ ସବୁ ଭଲରେ ଅଛନ୍ତି। ଆଉ ଏମିତି ତ ସହରରୁ ପଳେଇ ଆସିଛି ମାସେ ଦେଢ ମାସ ହବ। ସହରରେ ରହୁଛି ଏବେ ଆଉ ଗୋଟେ ମାସେ ପରେ ଯିବି ଆଉ ଥରେ ଗାଁକୁ ଆଉ। ତମ ଘର ଲୋକ ସବୁ କେମିତି ଅଛନ୍ତି?
ହଁ ମୁଁ ତ ଅଛି ଘରେ ହିଁ ଅଛି ଆମ ଘର ଲୋକ ଟିକେ ଦେହ ଆ ମା ର ଜେଜେବାପା ଜେଜେ ମାଙ୍କ ଟିକେ ଦେହ ଖରାପ ନହେଲେ ଆଉ ସମସ୍ତଙ୍କ ଦେହ ଭଲ ଅଛି। କିନ୍ତୁ ତମେ ତ ବାହାରକୁ ପଳେଇ ଚ ମୁଁ କଣ ଶୁଣିବାକୁ ପାଇଲି ତମ ମାଆଙ୍କ ଠାରୁ। ଆଉ ଆସ ତମେ ଏବେ ତ ଜାଣିଛ ସମୟ ଦଣ୍ଡନାଚ ସମୟ ପୁରୁଣା। ଆ ଲୋକ ଏତ ଲୋକ କଥାର ସମୟ। ଆଉ କେବେ ଆଡକୁ ଆସୁଛ କଣ?
ହଁ ଭାଇ ଯିବି ଯିବି ଏବେ ତ ଆସିବାର ଦି ମାସ ହେଲା। ଆଉ ଦଣ୍ଡନାଚ ଷ୍ଟାର୍ଟ ହେବାକୁ ତ ଆହୁରି ପାଖାପାଖି ଚାଳିଶ ଦିନ ଅଛି। ମୋର ଏ କାମ ସରିଯିବ ଗୋଟେ ପ୍ରାୟ ପଚିଶ ଦିନ କି କୋଡିଏ ଦିନ କାମ ସରିଯିବ। ଆଉ ଟ୍ରେନ ଟିକେଟ ବି ମୁଁ ସବୁ ବୁକ୍ କରିଦେଇଛି ବେଙ୍ଗାଲୋର ଟୁ ଓଡିଶା ଯିବା ପାଇଁ। ଗଲେ ରହିବି ଦଣ୍ଡନାଚ ମେରୁ ଯାତ୍ରା ଦିନ ରହିବି ମେରୁ ପରେ ଦି ତିନି ଦିନ ରହିକି ଆସିବି ଆଉ ଆହେଁ ଦଣ୍ଡନାଚ ତାର ଏ ଛାଡିହବନି। ସେଇଟା ତ ପ୍ରିୟ ଆଉ ସେଇଟା ଦେଖିକି ରହିବି ଆଉ।
ଆଉ ତମର ସେକାନି ପାଗ କେମିତି ଅଛି କହିଲ ସହରରେ?
ଭାଇ କୁହନିମ ଏଠି ଖରା ଜଣା ପଡୁଚି ନା ଶୀତ ଜଣା ପଡୁଚି ନା ବସା ଜଣା ପଡୁଚି ସକାଳ ପାଇଲା ମାତ୍ରେ ଶୀତ ଆଉ ଟିକେ ଖରା ବେଳେ ତ ଅଳ୍ପ ଟିକେ ଯାହା ଖରା ହୋଉଚି ସେ ଖଳାରେ ନା ଦେହରୁ ଝାଳ ଫୁଉଁଚି ନା ଆମକୁ ବିତି ବିତିଆ ଲାଗୁଚି କିଛି ବି ଲାଗୁନ ଜଣା ପଡନି ଯାହା ଏଇ ନର୍ମାଲ ଖରା ଆଉ ସନ୍ଧ୍ୟାବେଳେ ସଦାବେଳେ ବର୍ଷା ହିଁ ହୁଏ। ଆଉ ଏଠି ପାଗ ମାନେ କିଛି ନାହିଁ ତମେ ଜାଣିବା କଥା ଦିନକୁ ତିନଟା ଋତୁ ଦେଖିବାକୁ ମିଳିବ ଏଠି ଆଉ। ଖରା ଜଣା ପଡୁନି ବର୍ଷା ହୋଉଚି ଶୀତ ହୋଉଚି ଆଉ ଜାଣିବା କଥା ଓଡିଶାରେ ତ ଖରା ହୋଉଥୁବ ମୁଁ ଭାବୁଚି ଯାହା।
କୁହନି ଡଣ୍ଡର ସମୟ ଖରା ପୁରା ଅଧିକ ଉପରେ ଅଛି ଏମିତି ଖରା ହୋଉଚି ଯେ ଦାଣ୍ଡୁଆ ମାନଙ୍କୁ ବି ବୋହୁତ ହଇରାଣର ସମ୍ମୁଖୀନ ହେବାକୁ ପଡୁଚି। ଆଉ ଆଜିକାଲି କଣ ହେଇଚି ନା ସବୁ ତ ଗଛ କାଟି ଦୋଉଚନ୍ତି ଲୋକମାନେ ଆଉ ବିଲମାଳରେ ମଧ୍ୟ ଏଇ ଯୋଉ ବୃହତ ବଡ଼ ଗଛ ଅ ସେଇ ସବୁ ନାଇଁ ବନ୍ଧର ବି ବେଳେ ବେଳେ ଅସୁବିଧା ହୋଉଚି। ତ ଦଣ୍ଡୁଆ ମାନଙ୍କୁ ରହିବା, ଖାଇବା, ପିଇବା ସବୁ ଟିକେ ଟିକେ ଅସୁବିଧା ହୋଉଚି କଣ କରିବା ଭାଇ କୁହ ତମର ସେକାନି ପାଗ ଯଦି ଇଆଡ଼େ ଆସନ୍ତା ଦଣ୍ଡୁଆମାନେ ଟିକେ ଆ ଆ ଆସ ଆସହ୍ୟରୁ ସହ୍ୟ ପାଇଥାନ୍ତେ ଆଉ।
ହଁ ଏଇଟା ସତ କଥା ଯେ ଆରେ କଥାରେ ଅଛି ପରା ଡଣ୍ଡ ଯାତ୍ରା ତାଙ୍କେ ଡଣ୍ଡ ପାଇ ପାଇକା ଖେଳିବେ। ଆଉ ତାଙ୍କ କତିକି ଦେବୀ ମାତା କାଳିମାଆ ଏତେ ସହଜରେ ଛାଡି ଦେବେନା କଣ। ତାଙ୍କେ ଦଣ୍ଡରେ ଦିନୁକୁ ଦି ଦିଥର ଖାଇବେ ସକା ସନ୍ଧ୍ୟା ଗୋଟେ ରାତି ଗୋଟେ ଖରାରେ ଖାଲି ପାଦରେ ଚାଲିବେ ପୁଣି ତାଙ୍କର ସାମାନ ପତ୍ର ଧରିବେ କାହା ସାଙ୍ଗେ କଥାବାର୍ତ୍ତା କିଛି ନାହିଁ ସେଇଟା ଦଣ୍ଡଯାତ୍ରା ନା ଆଉ ଏ ପାଗ ଓଡିଶାରେ ମିଳିବା ତ ବୋହୁତ କଷ୍ଟ। ଆଉ ଦଣ୍ଡ ଯାତ୍ରା ଯାତ୍ରାରେ ଓଡିଶାରେ ତ ଖରା ହବ। ଆଉ ଯାହାହେ ସେଥିପାଇଁ ତ ଦଣ୍ଡଯାତ୍ରା ଫେମସ। ଏଠି ତ ପର୍ବପର୍ବାଣୀ ମାନେ କିଛି ନାହିଁ ଯାହା ମନ୍ଦିର ଅଛି ମନ୍ଦିରକୁ ଯିବା ଆସିବା କରିବା କଥା। ଆମର ପରିକା ଓଡିଶାର ପର୍ବ କୋଉଠି ଦେଖିବାକୁ ମିଳିବନି ଆଉ।
ଆମ ଓଡ଼ିଶାର ପା ନାଁ ଅଛି ବାର ମାସରେ ତେର ପର୍ବ। ତ ସେଇ ସବୁ ଜିନିଷ ପାଇଁ ଆମର ଦଣ୍ଡନାଚ ହୋଉ ରଥଯାତ୍ରା ହୋଉ ରଜ ହୋଉ ଏସବୁ ଜିନଷ ତମେ ବାହାରକୁ ଗଲେ ପାଇବନି ପାଇବଲେ ମଧ୍ୟ ତମକୁ ସେଇ ଅଲଗା ଓଡିଶାର ସେଇ ମଜା ଆଉ ଯୋଉ ଅଲଗା ଜିନିଷ ସବୁ ଆପ୍ ସେଇଟା ପାଇବନି। ସେ ସବୁ ଖାଲି ଓଡ଼ିଶା ଓଡ଼ିଶା ଭିତରେ ଗଞ୍ଜାମ ଭିତରେ ସେ ସବୁ ପାଇବ ଆଉ ରହିଲା ଆମର କଥା ଯୋଉଟା କହିଲ ଡଣ୍ଡା ମାନେ ଡଣ୍ଡ ପାଉ ଚନ୍ତି ହଁ ସେଇଟା ସତ କଥା ବେଳେବେଳେ ଭାବେ ସେମାନେ କେମିତି ଗୋଟେ ଦିନ ଆ ଦୁଇଥର ଖାଇକି ପୁଣି ସକାଳେ ୟା ଯୋଉ ସନ୍ଧ୍ୟାବେଳେ ପନିପରିବା ଟିକେ ଏ ଫଳମୂଳ ଟିକେ ଖାଇଥିବେ ତାପରେ ପୁଣି ରାତିରେ ଯୋଉ ଭାତ ଖାଇବେ ସେତିକି। ପୁଣି ତାର ନିୟମ ବଳୀ ଅଛି ସବୁ ସେସବୁରେ କେମିତି ଲୋକମାନେ ଏ ପନ୍ଦର ଦିନ କୋଡ଼ିଏ ଦିନ କିଏ ମାସେ ଏତେ ସବୁ କେମିତି କଷ୍ଟ ପାଇକି ରହୁଚନ୍ତି ପୁଣି ଛୋଟ ଛୋଟ ପିଲାମାନେ ବି ଯାଉଚନ୍ତି ଦଣ୍ଡରେ ତ ମୁଁ ବେଳେବେଳେ ଭାବେ ଏସବୁ କେମିତି ଏଇ ସେମାନେ ରହିିବା ଯାଉଚନ୍ତି କିଛି ତ ଭଗବାନଙ୍କ କୃ ପା ଅଛି ସେଇଟା ପାଇଁ ସେମାନେ ରହିପାରୁଚନ୍ତି।
ହଁ ସେଇ ଭଗବାନ କୃପା ତାଙ୍କେ ଅ ଦଣ୍ଡରେ ମିଶିବା ଆଗରୁ ଭଗବାନଙ୍କ ପାଖେ ଶହଣୀ କରିଦେଇକି ଘରେ ଦୀପ ଲଗେଇକି ଗୋଟେ ଏକୋଇଶି ଦିନ ପାଇଁ ଯାହା ଏକୋଇଶ ଦିନି ଚଉଦ ଦିନି ଦଣ୍ଡ କେତ୍ କେତେ ଦିନ ଦଣ୍ଡ ଅଛି। ଦୀପ ଲଗେଇକି ମହାପ୍ରାୟ ଗୁହାରି ପଡିକି ଘର ଫ୍ୟାମିଲି ଫ୍ୟାମିଲି ସବୁ ଛାଡି ପଳଉଛନ୍ତି। ଘର ଲୋକ ବି ସବୁ ନିୟମ ମ ପାଳନ କରୁଛନ୍ତି। ମାନେ ମୁଣ୍ଡ କୁଣ୍ଡେଇବେନି ଆମିଷ ଖାଇବେନି ରସୁଣ ପିଆଜ ପକେଇବେନି। ଦୀପ ସଦାବେଳେ ଜଳିକି ରହିବ ଏକୋଇସିି ଦିନି ଯାକ ସେମାନେ ବି ଅ ଡ ଲୋକମାନେ ବି ପଇତା ପକେଇବେ ମହାପରୁ ପାଖରେ ଗୁହାରି ପଡିକି ତାପରେ ତାଙ୍କ ମ୍ ସଉ ଯଦି ମୁଁ ଏତେ ବର୍ଷ ଯିବି ଦଣ୍ଡ ଯାତରେ ରଖିବି ଫ୍ୟାମିଲି ମୋର ଭଲ ରହିବ। ପଳୁ ମୋତେ ବହୁତ କଷ୍ଟ ହୁଏ ତାଙ୍କୁ ଜଣା ପଡେନି ଏକୋଇଶ ଦିନ ପରେ ଯୋଉ ଏକୋଇଶ ଦିନ ପରେ ତାଙ୍କର ଯୋଉ କଷ୍ଟଟା ଅନୁଭବ କରନ୍ତି। ତାହା କୁହନ ଭାଇ ନ କହିଲେ ସରେ। ଆଉ ସେ ଦଣ୍ଡ ଯାତ୍ରା ଦିନରେ ଭଲ ଲାଗେ। ରାତିରେ ଯୋଉ ଅପାର ମେଲୋଡି ହଉଛି ତାହା ଦେଖିବାକୁ ଲୋକ ଏତେ ପ୍ରବଳ ଭିଡ କୁହନ। ଭାଇ ପୁରା ସକାଳୁ ରାତିରୁ ଆସିକି ବାରରୁ ଆସିକି ରହିବେ ଯେ ସକାଳ ଛଅଟା ଯାଇ ବସିକି ଅପେରା ଦେଖିବେ ପ୍ରାୟ ସାତ ଆଠ ଘଣ୍ଟା ବସିକି ଅପେରା ହିଁ ଦେଖିବେ।
ଲୋକଙ୍କ କଥା ଛାଡ ଲୋକ ତ ଦେଖିବେ ସେଇଟାର ମଜା ନଉଛନ୍ତି। ଆଉ ରହିଲା ଯେଉଁ ଦଣ୍ଡ କାଳୀ ମାଙ୍କର ଯୋଉଁ ଅ ଥାଏ ଯୋଉ କଣ କହୁଛନ୍ତି ଯେ? ଯେଉ ଲ୍ ନିଆଁ ଲଗେଇବେ ରୋଷେଇ ପାଇଁ ଗୋଟିଏ ଥର ହିଁ ସେମାନେ ଯୋଉଁ ଝୁଣାରେ ମାରିବେ। ନହେଲେ ପୁଣି କାଳୀ ମାଙ୍କୁ ପୁଣି ଶରଣ କରାହେବ। ପୁଣି ସେଇ ସବୁ ନିୟମ ଗୁଡିକ ଦେଖିଲେ ମତେ ବେଳେ ବେଳେ ଭୟ ବି ଲାଗେ। ଭାବେ ଏମିତି କେମିତି ହୁଏ ସବୁ ଯେମିତି କିି କାଳିମା ଆ ଚାଲି ଚାଲି ଆସିବେ। ଆଉ ନିଆଁ ଗୋଟେର ଲାଗିବ ଯୋଉ ତାଙ୍କେ ବି ଧରିଥିବେ ଗୋଟେ ଯୋଉ ଆ ପାଳରେ ବନା ହେଇଥିବ ସେଥିରେ ଗୋଟେ ଥର ହିଁ ନିଆଁ ଲାଗିଥିବ। ଯେଦି ସିଏ ବନ୍ଦ ହେଲା ପୁଣି ସେ ଫେରିକି ଯିବେ। କାଳିମାଙ୍କ ପୀଠକୁ ପୁଣି ସେଇ ନିଆଁ ଲଗେଇକି ଆଣିବେ ଏତେ କଷ୍ଟ। କରୁଥିଲେ କେମିତି?
ହଁ ଏଇଟା ବି ସତ କଥା। ଆଉ ଗୋଟେ କଥା କଣ ଆଗର ଦଣ୍ଡ ଯାତ୍ରା ଆଉ ଏବେର ଦଣ୍ଡ ଯାତ୍ରା ଭିତରେ ବହୁତ ତ ଫରକ ଆଗେ କଣ ଦଣ୍ଡଯାତ୍ରା ମାନେ ଦଣ୍ଡପିରା ଖେଳିବାର ସବୁ ନିଆଁ ଧୂଳି ମାଟି ଖରା ତରା ସବୁ ହେଲେ ଆଜିିକାଲି ଆଉ ସେଟା ନାଇଁ ଆଗେ ଦଣ୍ଡ ଯାତ୍ରା ହେନେ ପିଆ ପିଇ ମଦ ସିଗରେଟ ଏତେ କିଛି ନଥିବାର ଏବେ କଣ ଆଉ ସେ ନିୟମ କି ମାନୁନାହାନ୍ତି? ସବୁ ପିଆ ପିଇ କରୁଛନ୍ତି। କାନରେ ପଇତା ଲଗଉନାହାନ୍ତି ମହାଭରବତୀ ଗୃହା ଗୁହାରେ କିଛି ନାହିଁ। ଆସିବା କଥା ନିୟମ ମା ଶୋଇଥିବ ବୋଲି ଆସୁଛି ସିନା ଆଗର ଦଣ୍ଡ ଯାତ୍ରା ଅପେରା ଆଉ କାଇଁ ଦଣ୍ଡଯାତ୍ରା ଦେଖିବାକୁ ଭଲ ଲାଗୁନି ଲାଇକ୍ ଧୂଳି ଦଣ୍ଡ ପିିରା କିଛି ଭଲ ଲାଗୁନି ଯେହେତି
ଦେଖ ଦୁନିଆ ପରିବର୍ତ୍ତ ତନ ହେଲାଣି ସେ ବି ଟିକେ ପରିବର୍ତ୍ତନ ହବ। ଆଉ ସେ ସବୁକୁ ଆମେ ଧରିକି ଯିବାକୁ ପଡିବ ଆଗ କାଳରେ ଲୋକମାନେ କେମିତି ଥିଲେ ଏବେର ଲୋକ୍ ଲୋକମାନେ କେମିତି ଅଛନ୍ତି ତ ସେ ତ ସବୁ ଆମେ ଆଉ ଭାବିଲେ ଆମେ ଆଗକୁ ଯାଇପାରିବାନି। କିମ୍ତି ଆମ ଓଡ଼ିଶା ଆମ ଗଞ୍ଜାମର ଯୋଉ ପର୍ବପର୍ବାଣି କିଓ କିମ୍ବା ଯେଉଁ ଆମର ପୁରୁଣା ଉଁ ଆମର ସବୁ ଯେଉଁ ଜିନିଷ ଅ ଅଛି ତାକୁ ନେଇକି ଚଳିବାକୁ ପଡିବ ପୁଣି ସେ ଜିନିଷକୁ ଯଦି ଆମେ ଛାଡ଼ିକି ଯିବା। ତ ତାର କିଛି ଆଉ ମାନେ ରହିବନି ଆଉ ଆଗ ପିଢି ମାନଙ୍କ ପାଇଁ। ତ ଭାବୁଛି ସେ ଜିନିଷ ଭୁଲିକି ଆମେ ଯଦି ଆ ଯୋଉ ଜିନିଷ ଆମେ ମ୍ ଦଣ୍ଡକୁ ଯୋଉ ପାଳନ କରୁଛେ ତାକୁ କେମିତି ବଜେଇ ରଖିବା ତାକୁ ଦେଖିବାକୁ ପଡ଼ିବ। ତା ସହିତ ଧୂଳିଆ ଦଣ୍ଡ ଧୂଳିଆ ଦଣ୍ଡ ବି ହୁଏ ଏବେ ବି ହୁ ସେମିତି କିଛି ନାହିଁ ଖରାପ ହଉଛି ବୋଲି ଉ ଧୂଳିଆ ଦଣ୍ଡ ବି ଭଲ ଭଲ ହେଇ ହେଇ ଆସୁଛି ଏବେ।
ହଁ। ଆଉ ଗୋଟେ କଥା ତମେ ଯାଉଛ ଦଣ୍ଡ ଯାତ୍ରା ଆମର ଯୋଉ ଅପରା ରାତିରେ ହଉଛି ସେ ଦେଖିବାକୁ ଯାଉଛ ତମେ?
ସେଇଟା କେମିତି ଯିବିନି କହିଲ? ଆମର ଯୋଉ ଅପରା ହଉଛି ଅପରାଠୁ ମତେ ଟିକେ ଭଲ ଲାଗେ ରାମାୟଣ ମହାଭାରତ ଦେଖିବାକୁ ତାର ଯୋଉ ହନୁମାନ ନାଟ ହଉ କିମ୍ବା ଦ୍ରୌପଦୀ ହରଣ ହଉ ସେଇ ସବୁ ମତେ ଦେଖିବାକୁ ବହୁତ ପସନ୍ଦ ଲାଗେ। ଅପରା ଏତେ ଦେଖେନି। କିନ୍ତୁ ଅପରା ବି ଯଦି ତମେ ଗୋଟେ ଗୋଟେ ଅପରା ଦେଖିବ ତମେ ଯଦି ବସିବ ଆମର ଗଣନାଟ୍ୟ ଯଦି ଭଲ ଆସିଥିବ ଯଦି ବସିଯିବ ତ ତମେ ସରିଲା ଯାଏ ଆଉ ତମକୁ ଇଚ୍ଛା ହବନି ଉଠିକି ସେ ଜାଗାରୁ ଯିବା ପାଇଁ। ତ ସେ ସବୁ ଦେଖିବାକୁ ଯାଏ ରାତି ବାରଟାରୁ ବାହାରିକି ଆଯାଏ ଦେଖା ଦେଖି କରିକି ଆସେ। ରାତି ଚାରିଟା ଯାଏ ଘରେ କୁ ଅଛି ତୁ ଯଦି ଆ ଗୋଟେ ଥର ବାହାରକୁ ଯିବୁ ଆଉ ତୁ ଭିତରକୁ ଆସି ପାରିବୁନୁ। ଚାବି ପକେଇ ଦେଉଥିଲେ ମୁଁ ଯାଉଥିଲି ବାହାରେ ସେଇ ବୁଲାବୁଲି ସାଙ୍ଗସାଥିଙ୍କ ସହିତ କରିକି ଆଉ ବାହାରେ ଏକା ଯଉଟା ଅପରା ହେଇଥିବ ସେଠି ହେଲେ ଟିକେ ଠୁଙ୍କୁରେଇକି ଦେଖିକି ପୁଣି ଘରକୁ ଛଅଟା ବେଳେ ଆସିବାର।
ହଁ ମୁଁ ବି ଧୂଳି ଦଣ୍ଡ ଦେଖିବାକୁ ଯିବି ଧୂଳି ଦଣ୍ଡ ମତେ ପସନ୍ଦ ପାଣି ଦଣ୍ଡ ତ କଣ ପାଣିରେ ଖେଳିବା ସେଟା ଗୋଟେ ସିମ୍ପଲ ଧୂଳି ଦଣ୍ଡରେ ସେ ଯୋଉ ଛକା ମାନେ ଆସିିକି କମେଡି ଫମେଡି କରିବେ ତାପରେ ମହାପ୍ରଭୁ ଦୋଳି ଦଣ୍ଡ ଖେଳିବେ ହଳୁଆ ଏନେ ହଳ ହବ ସେଇ ସବୁ ଦେଖିବାକୁ ମତେ ବେଶୀ ପସନ୍ଦ। ଧୂଳି ଦଣ୍ଡ ବସିକି ଦେଖିବି ପୁଣି ଆସିକି ଶୋଇବି ଆଉ ଅପର ମାନେ ଗୋଟେ ପ୍ରିୟ ରାମାୟଣ ଫ୍ରାମାୟଣ ବି ଦେଖେ ଏମିତି ହେଲେ ଦେଖେନି ତା ରାମାୟଣ ହନୁମାନ ତ ରାବଣ ତପସ୍ୟା ତାପରେ ସେ ଯୋଉଆମ୍ ଆମର ଶିବ ମହାପ୍ରଭୁଖେଳ ସବୁ ଆସେ ଭିତରେ ଭିତରେ ସବୁ ସର୍ପ ଖେଳ ସବୁ ଦେଖି ଆଇ ଆଉ ଟିକେ ଅପରା ଟିକେ ପସନ୍ଦ ମାନେ ଅପରା ମେଲୋଡି ରେକଡ ଡ୍ୟାସ୍ନ ମତେ ଅଧିକ ପସନ୍ଦ ସେ ବହି ଗୋଟେ ଗୋଟେ ବହି ଏମିତି ଥାଏ ପୁରା ଦୁଃଖ ମାନେ ଆଖିରୁ ଲୁହ ଆସିଯାଏ। ତା କମେଡି ସିନ୍ ତା ଆକ୍ଟିଂ ସିନ୍ ଭିଲିୟନ ସିନ୍ ତାଙ୍କ ଫ୍ୟାମିଲି ସିଚୁଏସନ୍ ସବୁ ଦେଖିଲେ ବହୁତ ଭଲ ଲାଗେ ଅପରେ ଦେଖିବାକୁ ଯିବି ମୁଁ ତ ସଦାବେଳେ ଯାଏ ମେରୁ ଫାର୍ଷ୍ଟ ଦିନ ମାନେ ଯା ତ୍ରା ଫାଷ୍ଟ ଦିନ ମେରୁ ଲାଷ୍ଟ ଦିନ ଏ ଦି ଦିନି ସଦାବେଳେ ଯାଏ ଆଉ ମଝି ମଝିରେ ଏମତି କେବେ। କଲେଜ ସ୍କୁଲ ଛୁଟି ଥିବ ସେ ଟାଇମ ରେ ପିଲା ଟାଇମ ହେଲେ ସେଇଟା ବି ଯିବାର ଆଉ ଏବେ ତ କାମ ଫାମ କରିକି ଆସିଲି ଯାହା ଯିବି ଓଡିଶା କୁ ଓଡିଶା ଗଲେ ଦେଖିବା ଗୋଟେ ଦିନ ଅପେରା ଦେଖିବା ତାପରେ ମା ବୋଉ ସାଙ୍ଗରେ ବୁଲାବୁଲି କରିବା କଥା ଆଉ।
ହୁଁ ଦଣ୍ଡ ନାଚରେ ଖାଲି ଆମର ପୂଜା କରାଯାଏନି ତା ସହିତ ତମେ ଧୂଳିଆ ଦଣ୍ଡ ଯଦି ଭଲ ସେ ଦେଖିବ ଆଉ ଭଲସେ ବୁଝିବାକୁ ଯିବ ତ ଜାଣିପାରିବ ଯେ ଆମର ଓଡିଶା ଆମର ଗଞ୍ଜାମର ଯେଉଁ ଧାନ ଧାନ ହେଉଛି ଆମର ମୁଖ୍ୟତଃ ଖାଦ୍ୟ। ଏହା ମୁଖ୍ୟତଃ ଯୋଉ ଧାନ ଲଗାନ୍ତି ତ ତାର ସବୁ ଯୋଉ ପ୍ରଣାଳୀ ରହେ। ହଁ କାଟିବା ଠୁ ନେଇକି ସରି ଲଗେଇବା ଠୁ ନେଇକି। କାଟିବା ଯାଏଁ ସେଥିିରେ ସବୁ ଜିନିଷ ଗୋଟେ ଗୋଟେ ଗୋଟେ ଗୋଟେ କରିକି। କି ସେମାନେ ସେଇଥିରେ ଦେଖେଇ ଥାନ୍ତି ଧୂଳିଆ ଦଣ୍ଡ ଯୋଉ ଆମେ କହୁଛେ। ଆଉ ରହିଲା ଭଲ ଭଲ ଜିନିଷ ରହେ କିଛି କିଛି ଶିଖିବାକୁ ବି ମୁଁ ପାଏ। କାଇଁ ନା ଆମେ ତ ଆଉ ତ ବିଲକୁ ଯାଇ ପାରୁନେ। ତ ସେ ଜିନିଷ ରୁ ମୁଁ ଭାବେ ଯେ ନାଇଁ ଆମ ବାପା ମା ବହୁତ କଷ୍ଟ କରିକି ଆମକୁ ଏଇ ଜାଗା କୁ। କୁ ଆଣିଛନ୍ତି ବୋଲି।
ହଁ ସେଇଟା ବି ସତ କଥା।
ହ
ଆଉ ଆମ ଓଡିଶାର ଯୋଉ ଦଣ୍ଡ ନାଚ ସେଇଟା ତ ସଦାବେଳେ ରହିଲା ଆଉ ସେଇଟା ତ। କୋଉଠି ମିଳେ କି ମିଳେନି ଗଞ୍ଜାମରେ ସେଇଟା ପ୍ରସିଦ୍ଧ ଆମର ନା ଓଡିଶା ରେ କହୁଛି ଗଞାମ ରେ ପ୍ରସିଦ୍ଧ। କାରଣ ଓଡିଶାରେ ପ୍ରାୟ ଭୁବନେଶ୍ଵର କଟକ ରେ ଏତେ ଜାଣୁ ନାହାନ୍ତି। ପ୍ରାୟ ସୁରଟ ରେ ଟିକେ ଟିକେ ମନ ଯଦି ମୁଁ ଯାହା ନ୍ୟୁଜ ରୁ ଶୁଣିଥିଲି ଯାହା ଅଳ ଅଳ୍ପ କିଛି ବନଉଛନ୍ତି। ଆଉ ଆମ ଗଞ୍ଜାମରେ ହିଁ ପ୍ରସିଦ୍ଧ ଯାହା ତାଙ୍କେ ବନା ବୁନି କରିକି ଖେଳୁଛନ୍ତି। ତାଙ୍କ ନିଆଁ ଖେଳ ଦେଖିବ ବହୁତ ମଜା ଲାଗେ ଆମେ ନିଆଁ ଯୋଉ ନିଆଁରେ ମହାପ୍ରଭୁ କହିକି ଖେଳିବେ। ଆଉ ସେଇଟାକ ଦେଖିବାକୁ ଟ୍ରେନ ଟିକେଟ ତ କାଟିଛି ଯିବି ଓଡିଶାକୁ ଓଡିଶା ଗଲେ ମିଶାମିଶି କରିବା। ତମେ ଆସ କେବେ ଆସି ନାଟ ଦେଖିବାକୁ ଯିବା ବୁଲାବୁଲି କରିବା ମହାପ୍ରଭୁ ଟିକେ ଅନ୍ନ ପ୍ରସାଦ ସାରିକି ଆସିବା। ଆଉ ଥରେ ମୁଁ ତ ଏଠି ପସ ପଳେଇ ଆସିଲେ ଆଉଥରେ ବର୍ଷେ। ଆଉ ସେତେ ବେଳେ ମିଶିବା କି ଥିବା କି ନଥିବା ଆଉ କଣ କହୁଛ ଆସିବା ତ ନାଟ ଦେଖିବାକୁ।
ହଁ ନିଶ୍ଚୟ ନିଶ୍ଚୟ। ତମେ ଟିକେଟ୍ ଯୋଉ କାଟିଛ ସେଇଠୁ ଭଲସେ ଆସ ହେଲା କି। ଏଠି ତ ଖରା ହଉଛି ତମେ ଆସିଲା ବେଳେ। ପ୍ରାୟ ଟିକେ ମଉଳି ଯାଇଥିବ ଖରା। ତୁମେ ଆସ ଆମେ ମଜା କରିବା ଏଇଠେ ବୁଲାବୁଲି କରିବା। ଯିବା ନାଟ ଦେଖିବାକୁ ଆଉ ହେଲା। ହଉ ଠିକ୍ ଅଛି ଘରେ ଡାକିଲେଣି ମୁଁ ଯାଉଛି ତୁମେ ଆସ ଭଲସେ ଆଉ।
ହଉ ହଉ ମୁଁଉ ଯିବି ରେଡି ହେବାକୁ ଅଫିସ ହଉ ରହିଲି।